ହାଲୋ।
ହାଲୋ ମିଷ୍ଟର।
ହାଲୋ।
ହାଲୋ ମିଷ୍ଟର ମାଝି।
ହଁ କଣ କରୁଥିଲେ ଆପଣ?
ଆମ୍ଭେ ଏବେ ଗୋଟିଏ ଗଛ ମୁ ବୃକ୍ଷ ମୂଳରେ ବସିଛୁ।
ବୃକ୍ଷ କତିରେ ଦେଖିକି ବସନ୍ତୁ ରାତିରେ ବୋହୁତ ପକେର ଜୀବଜନ୍ତୁ ଭ୍ରମଣ କରନ୍ତି।
ନାଇଁ ନାଇଁ ମୁଁ ଏଠି ଭ୍ରମଣ କରୁନାହାନ୍ତି।
ଠିକ୍ ନଜରରେ ଦେଖିଛନ୍ତି ନା ଆପଣ?
ହଁ ଆମେ ଦେଖିଲା ପିଲା ପୁରା ଠିକ୍ କି ନଜରରେ ଦେଖିବୁ।
ଠିକ୍ ଅଛି। ଆଉ ଦେହ କେମିତି ଅଛି ଆପଣଙ୍କର?
ଦେହ ଏବେ ପୁରା ଠିକ୍ ଅଛି।
ଆଉ ଆପଣଙ୍କ ସୁମନ୍ତ ଭାତାଶ୍ରୀ ଆମର କଥା ହେଉଚନ୍ତି କିନ୍ତୁ ଆମେ କଥା ହୋଉନୁ।
କଁ ପାଇଁ କଥା ହୋଉନ?
ଆମେ କଣ ପାଇଁ ତାଙ୍କ ସହିତ କଥା ହବୁ ତାଙ୍କର ମନ। ଆରେ କଣ ହେଇଛି ନା । ସିଏ ଆଜି ମର୍ଣିିଂ ରେ କଣ ହେଲା କାଲି ରାତିରେ ସମସ୍ତେ କଥା ହେଲା। ସେ ଯୋଉ ଅଲଗା ରୁମ୍ ପିଲା ସହିତ କଥା ହେଲା।
ହୁଁ।
ମାନେ ସେ ସୁନୀଲ ସହିତ କଥା ହେଲା ଆମ ସହିତ କଥା ହଉନି। ଚରଣ ଭାଇ ନା।
କଣ ତମକୁ ଇଗ୍ନୋର କରୁଚି?
ହା ଇଗ୍ନୋର ମାରୁଚି ମୁଁ ଡାଇରେକ୍ଟ କହିଦେଇଚି ଚରଣ ହେଇ ତାକୁ କହିବ ତାର ଯଦି କିଛି ଅସୁବିଧା ହଉଚି ତାକୁ କୁହ ରୁମ୍ ଟା ଚେଞ୍ଜ କରିଦବ।
ହୁଁ।
ମୁଁ ଡାଇରେକ୍ଟ କହିଦେଇଚି ଚରଣ ଭାଇକୁ ଚରଣ ଭାଇ ଯଦି ତାକୁ ଟିକେ ଅସୁବିଧା ହଉଛି ତାକୁ କହିଦବ ଯଦି ଅସୁବିଧା ହଉଚି ରୁମ ଚେଞ୍ଜ କରିଦେବା।
ସିଧା କଥା।
ସିଧା କଥା। ଆଉ କିଛି
ନା ନା ଜେଇ କେମିତି ଏତେ ବଦଳି ଗଲେ କଣ ହେଇଚି।
କଣ ତାର ହେଇଚି ତା ଆରେ ତା ମନ ନା କଣ ତାର ମନ ନା କଣ ସେ ଯୋଉଟା କହିବ ସେଇଟା ହବ ନା କଣ।
ତାହେଲେ କଣ ହେଇଚି ମୁଁ ଆସିଲା ପରେ।
। ତୁ ଆରେ କିଛି ନାଇଁ ରେ କିଛି ନାଇଁ ତାର କଣ ୱାଟସପ ରେ କଣ ତାକୁ ଇଏ କହିଛି ହେଲା। କାଳିଆ କାଳୁ କହିଛି କଣ। ସିଏ ସିଏ ମୋ ଠି କଥା ହଉନି।
ତମ ମାନଙ୍କୁ ରାଗୁଚି କଣ ପାଇଁ?
କେ ଜାଣି ସେ କଣ ପାଇଁ ରାଗୁଚି। ଆଉ ତୁ ଜାଣିଥା ତୁ ଭାଇ ତୁ ଶଶୀ ତୁ ସମସ୍ତଙ୍କୁ କିଏ କଣ କହିଦେଲା। ତୁ ଭାଇ କିଛି କହିବୁନି ରହିିଯିବୁ। କିନ୍ତୁ ମତେ ଭଲ କି ଚିହ୍ନିଚୁ।
ହଁ ତମକୁ ତ ଚିହ୍ନିଚି ବହୁତ।
ହେଲା ମୁଁ ଏରା ମୁହଁରେ କହିଦେବା ଲୋକ। ଯିଏ ଭଲ ଭାବୁଚି ଆରେ ଏମତି ଶୁଣୁନୁ ଆଜି ରୁମ୍ ରେ ଏସି ଟା ବନ୍ଦ ଥିଲା ହେଲା। ରୁମ୍ ରେ କ୍ଲାସ୍ ରୁମ୍ ରେ ଥାର୍ଟୀ ଫାଇବ ରେ ଏସିଟା ବନ୍ଦଥିଲା। ମୁଁ ଡା କୁଚି ଆରେ ତାନା କଣ ସୁମ ସାଙ୍ଗ ରେ ବସେମ। ସୁନିଲ୍ ସୁନିଲ୍ ମୁଁ କହିଲି ସୁନୀଲ୍ ସୁନିଲ୍ ସୁୁନିଲ୍ ଦି ତିନି ଥର ଡାକିଲି ଶୁଣିଲାନି।
ତମେ ତାଙ୍କ ପୁରା ଯାଇଛନ୍ତି।
ହଁ ଶୁଣିଲାନି ତାପରେ କହିଲା ଅର୍ଜୁନ ଅର୍ଜନ ଏମତି ଅର୍ଜୁନ ନେଇ କଣ କହିଲା। ମୁଁ କହିଲି ତୋ ପାଖରେ ତୋ ଅର୍ଜୁନ ରଖ। ତାପରେ କଣ କହିଚୁ ଜାଣିଚୁ ଏଇଥିରେ କହିହବନି।
ଓ ତାହେଲେ ଟିକେ ରାଗ ରୁଷା ଏଇନା ଚାଲିଚି ପିଲାଙ୍କ ଭିତରେ।
ତାକୁ ସେ କିଛି ନାହିଁ ଆମର ଭାଇ କିଛି ଭୁଲ ନାହିଁ ହେଲା।
ସମସ୍ତିଙ୍କ ସହିତ ମିଶିବାର ଅଛି। ଯିଏ ଯଦି ନମିଶିବ ନାଇଁ।
ନାଇଁ ସିଧା କଥା। ହଁ ତୋର ଯଦି କିଛି ଅସୁବିଧା ହଉଚି ତୁ ରୁମ୍ ଚେଞ୍ଜ କରିଦେ।
ହଁ।
ଆମେ ଆମେ ଖୁସି ଆମେ ଖୁସି। ଆମେ ଜି ତୁ ରୁମ୍ ଚେଞ୍ଜ କଲୁ, ତୋର ଯଦି ଶଶୀ ଅଲଗା ରୁମ୍ ରେ ରହିବା ପାଇଁ ଆମ ସହିତ ମିଶିବୁନି। ଆମେ କଣ କିଛି ତତେ କହିପାରିବୁ।
ନା।
ଆଉ ତୁ ଆମକୁ ଇଗ୍ନୋର କରୁଛୁ କର
ଏଇ ତମେ କୋଉଠି ଅଛ?
ବାହାରେ ଅଛି।
ଏକୁଟିଆ ନାଁ ରାଜେଶେ
ନାଇଁ ରାଜେଶ ପଳେଇଛି ସିଏ ତାର ଆମର ତାଙ୍କ କଣ କଲେଜରେ କଣ ଚାଲିଛି ସେଇଥିପାଇ
ପଳେଇଲା ଘରକୁ କଲେଜେ କୁ
ହଁ କଲେଜ ଯାଇ ତା କାମ ଅଛି କାଲି ମର୍ଣ୍ଣିଂରେ ପଳେଇଆସିବ।
ଏକୁଟିଆ ତାହେଲେ ବୁଲୁଚ।
ହୁ ଆଉ କଣ କରିପାରିବା।
ସ୍ଵାଧୀନ ତାରିକ ବୁଲୁନ
ନାଇଁ ନାଇଁ ସ୍ଵାଧୀନ୍ ତାର ସେ ଅଲଗା ଦୁନିଆ ରେ ଅଛି।
ନା ଆଉ ଚରଣ ଭାଇ ଯା ଆମର ଯେଇ ସାଙ୍ଗରେ ତା ବୁଲନ୍ତି।
ଆରୋଉ ସେଇଆ ବା କେସ ହେଇଚି ଚଣ ଭାଇ ମୁ ଚଣ ଭାଇ ମତେ କଣ କ ଚରଣ ଭାଇର ମୋର ଥାବାର୍ତ୍ତା ହେଇଚୁ ଆରେ ଚରଣ ଭାଇର କାଲି ଭାଇ ଜଣଙ୍କ କଣ ହବ ନା ସେ ଜଣେ ଆଇଟାଇ କରିବେ ହେଲା। ସେ ଆଇଟିଆଇ କରିବେ କ କହିଲେ କି ଅର୍ଜୁ ମତେ ପଚାରିଲେ ଆରେ କଣ ଭାଇ କୁ କରେଇବା କୋଉ ଷ୍ଟିମ୍ ଟା ଭଲ ମୁଁ କହିଲି ମୋର ତ ଏତେ ଜ୍ଞାନ ନାହିଁ ସୁମନ୍ତ ର ଭଲ ଜ୍ଞାନ ଅଛି। ଯାଇଁକି ତାକୁ ପଚାର ତାଙ୍କୁ ପଚାରିଲା ସେ କିଛି ଆନ୍ସର ଦେଲାନି ଜାଣିିଚୁକି ନାଇଁ
ସାଇଲେଣ୍ଟ
ସାଇଲେଣ୍ଟସ ତୁ କଣ କରିବୁ ଏମତି ପିଲାଙ୍କୁ ନେଇ କହିଲୁ
ତମମାନେ ଇଗ୍ନୋର କରି ଶିଖିଛ ନା ନାଇଁ
କରୁଛୁ ପା
ଅଲ୍ ଦ ବେଷ୍ଟ।
ନା ଯିଏ ଯାହା କର ତମକୁ କନେ କିଛି ନାହିଁ ନା ପାଠପଢା ମେନ୍। ଚରଣ ଭାଇଙ୍କୁ ଏମିତି ଇନୋର କ ମୁଁ ସହିପାରୁନି ସତ କଥା।
ଚରଣ ଭାଇ ଆମ କେତେ ବଢିଆ ଦିଲ୍ଦାର ଲୋକ।
ସତ କଥା ଚରଣ ଭାଇକି ଯିଏ ଯାହା କହିଲେ ମତେ ଭାରି ବାଧେ। ଏ ଚରଣ ଭାଇ ଭଳିଆ ପିଲାଙ୍କୁ ଏମିତି କହୁଚ
ହ
କଣ କହିବ ଚରଣ ଭାଇ କହୁଥିଲା କଣ ଗୋଟେ ହେଇଛି କ ମତେ କହୁଥିଲା ତୁ ଗଲା ପରେ ଯାହାନଲେ ସବୁ ତୁ ଯୋଉଥରେ ଯାଉଛିୁ ଯାହାହାନଲେ ଗୋଟେ ଏଠି ହଉଚି। ତୁ ନଥିଲା ବେଳେ
ତାର ପ୍ରୋବ୍ଲେମ କଣ କେଆଣି ସିଏ ବି ସୁନୀଲକୁ ଆଣି ଦେଖୁ ସେଇନ ମୋ ବଣେଇ ନା ଆସିଥିଲେ କହିଲେ ଆଉ ଜଣେ ରହିବ ସୁନୀଲ ରହିବ ମୁଁ କରିବି ଶୁନିଲ ତୁ ଭାଇ ପଳା ହଁ
ମକର ଭାଇ ତ ବଢିଆ।
ହଁ ମକରା ଆଣୁଣି କିଏ ମନା କରୁଚି କି ମୁଁ ତ ମୋର ମୋର ମନା ନାହିଁ ତୁ ସୁନୀଲ ପୁନିଲ ହେରାଙ୍କୁ ଆଣିବୁନି
ମୁଁ ପା କହିବି ମୋ ବେଟ ଛାଡିବିନି।
ତୁ ଡାଇରେଡେ ମନେ ଯଦି ସେ କହିବ ସୁନିଲ କୁ ଆଣିବା ପାଇଁ ରୁମରେ ଡାଇରେକ୍ଟ ତୁ ମନା କରିଦବୁ। ତୁ ନିଜେ ପା ମନା କର ନା ଆମେ ପାଞ୍ଚ ଜଣ ରହିବା। ହେଲା ଆଉ କାହାକୁ ଆଣାଉଣି ନାହିଁ ସିଧା କଥା କହିବୁ। ଡାଇରେକ୍ଟ ତା ମୁହଁରେ ହଁ କାହାକୁ ଆଉ ଆଣିବାର ନାହିଁ ଯାହା ଯଦି କିଛିଟେ ଅସୁବିଧା ହଉଛି ସେ ରୁମ ଛାଡିପାରୁ କିଛି ଅସୁବିଧା ନାଇଁ।
ସେ ପଳଉନି ତା ରୁମକୁ ସେ ପଳଉ ଆମୋ ସ୍ଵାଧୀନ ଆମେ ସ୍ଵାଧିନ କୁ ଆଣିବା।
ଆଣ କିଛି ଅସୁବିଧା ନାହିଁ। କୋଉ ସୁନୀଲ ଫୁନିଲ ଏରା ମତେ ପସନ୍ଦ ଲାଗେନି।
କିନ୍ତୁ ଆମେ ଯେତିକି ଅଛନ୍ତି ଠିକ୍ ଅଛନ୍ତି।
ଆମେ ଠିକ୍ ଅଛି ଆମର ଆଉ ଦରକାର ନାହିଁ। ଆମେ ଆମ ଭିତରେ ଠିକ୍ ଅଛୁ।
ମକରା ସହିତ କଥା ଅଉଛି ନା ନାହିଁ
ହଁ ମକରା କଥା ହେଉଛି।
ସିଏ ଆସୁଛି ନା ନାଇଁ ଆମ ରୁମ୍ କୁ
ହଁ। ମକରା ଆଜି ନା ମୁଁ ଜାଣିନି ମ ମକରା ଆଜି ରାତି ଚାରିଟା ବେଳକୁ ଆସିଥିଲା।
ଆ ସେଇ
ଏ ଆା ମାସ ଆ ତାପରେ ଜାଣିଛୁ ମୁଁ କଣ କହିଥିବି ଆସିକି ଲା ଆସିକି ଲାଇଟ୍ ଟା ଅନ୍ କରିଦେଲା
ହଁ।
ଜାଣିଥିବୁ ତ ଆଉ ଆଗକୁ କହିବାକୁ ପଡିବନି କିଛି ଗୋଟେ ଥରେ ଏକା ଥରେ ଗୋଟଏ କଥା କହିଲି ସେ ଏକା ଥରେ ପଳେଇଲା
ସୁନାଥ ଭାଇ କିଛି କହୁଥିଲା କି?
ନାହିଁ ନାହିଁ।
କଣ ହେଇଛି ପିଲାଟାର? ଆଉ ତା ଗାଲଫ୍ରେଣ୍ଡ୍ ସହିତ କଥା ହଉଛି ନା?
ନା।
କଥା ବିି ହଉନି ଆଉ?
ନା।
ତମ୍ ମାନେ ବୋଧେ ଅଜାଣତାରେ କଣ ଗୋଟେ କରିଦେଇଛ ତାକୁ ଭାରି ରାଗ ଲାଗିଛି ଆଉ
ହଁ ତୋ ଭାଇ ସପୋର୍ଟ ତୁ ନେବେ ଜାଣିନୁ ସେଟା କେମିତିଆ ପିଲା ଟା
ସେଇ ବା ମୁଁ ଜାଣିଛି।
ଆଉ ନ ହେଲେ ଏଟା ଗୋଟେ ପିଲା ଯିଏ ନିଜ ବାପାଙ୍କୁ ଥାଇ ଥାଇ କହିଦଉଛନ୍ତି ମୋ ବାପା ନାହାନ୍ତି। ଆଁ।
ସେ ତମେ କଣ ଭଲ କାମ ଟା କରିଦେଇଛ ତା ସାର୍ ମାଷ୍ଟର କହିଥିବ ତୁ ଏଇଟା କରିପାରୁନୁ କହିକି ବୟସ ଦେଇଛୁ ବୋଧେ ଆଉ।
ତୁ ଗୋଟେ କଥା କହୁଛୁ ବାପାଙ୍କୁ ବାପାଙ୍କୁ ଥାଇଥାଇ ଯିବା କହିଦଉଛି ମୋ ବାପା ନାଇଁ ଏ ଏତ୍ୟାଦି ଖରାପ ଲାଗିଲାରେ। କ୍ଲାସ ରେ ମତେ କହନି ହଁ ଆମ ସହିତ ଥଟା ମଜା କଲୁ ଏଟା ଗୋଟେ ଅଲଗା କଥା।
ହୁଁ।
ଆ ତୁ ତ ବାପା ଥାଉ ଥାଉ କହିଦବୁ ତୋ ବାପକୁ ତୁ ମାରିଦବୁ।
ସାରଙ୍କୁ କହିବାର ନଥିଲା।
ଅଭଦ୍ର ଅଭଦ୍ର ଏ! ! ! ! ! ! ! ! ! ! ଅଭଦ୍ର।
କଣ କହିବୁ?
! ! ! ! ! ! ! ! ! ! ଯେତେବେଳେ ଦିନ ଆସିବ ଫ୍ୟାମିଲି ଲୋକ କେହି ନଥିବେ ସେତେବେଳେ ମନେ ପକଉଥିବୁ।
ଦିନଥିବ କେହି ନଥିବେ ସେଇ ପରିବାର ଥିବ। ଦିନ ଆସିବ କେହି ସମସ୍ତେ ଥିବେ କିନ୍ତୁ ସେଇ ପରିବାରକୁ ଝୁରୁଥିବୁ କେହି
କଣ କରିବୁ ଆଙ୍କୁ ନେଇକି ମୁଁ କିଛି ଜାଣିପାରୁନି।
ତମ ତ ମତେ ଲାଗୁଛି ଭାରି ଖରାପ ହେଇଯାଇଥିବ
ଆଁ।
ତମ ମାଇଣ୍ଡ ଟା ଖରାପ ହେଇଯାଉଥିବ
ହଁ ରାଗ ଲାଗିଲା ମୋତେ ଜଣ କହୁଚି ଦେଖରେ ଭାଇ ତା ବାପା ଅଛନ୍ତି। ସେ କହୁଛି କି ମୋର ବାପା ନାହାନ୍ତି ବୋଲି ମୁଁ କଣ କହିବି?
ତାହେନେ ତମେ ପୁରା ଏଇନା ଏକୁଟିଆ ବୋଧେ।
ଏକୁଟିଆ କଣ ଭାଇ ଆମ ଭାଇ ଆମ ଚରଣ ଅଛି ରାଜେଶ ଅଛି।
ରାଜେଶ ରାଜେଶ ପଳେଇଲେ ହେ। କୋଉ ଦିନ ଗଲା?
ଏ ଏଇ ଏଇନା ଏଯୋଉ ଦଶଟା ଏଗାରଟା ବେଳେ ଯାଇଚି।
ଆଦି।
ହଁ।
ଆ ରାଜେଶ ସହିତ ବି କଥାବାର୍ତ୍ତା ନାହିଁ।
ନା।
ଆଉ ଗଲାବେଳେ ତା ନାଗି ପିଆରା ନେଇକି ଯିବି ମତେ କଣ ରାଗିବ ସିଏ।
ଅ ହ ଆଣେ ତ ମାଇକ୍ ବଜୁଛି ଆରାମ ର
କଣ ହେଇଛି?
ଛାଡ଼େ ତା କଥା ହେଉ ମୁଁ ରହୁଛି ପଛରେ କଥା ହେବା।
ହଁ ହ।